ଆଁ। ଏ ଜୟ ଜଗନ୍ନାଥ ଏ କଁ କରୁଚନ୍ତି? ଆଜ୍ଞା କଁ କରୁଚନ୍ତି?
ଏ ମୁଁ ତ ଏବେ ଆସିଛି ଆଜ୍ଞା ବାହାରୁ ଟିକେ ବୁଲାବୁଲି କରୁଥିଲି ଦେହ ଟା ଟିକେ ଖରାପ ଅଛି ତ ସେଇଥିପାଇଁ। ଆପଣ କଣ କରୁଚନ୍ତି ଏବେ?
ଆଜ୍ଞା ଆମେ ବି ସେଇ ଟିକେ ବାହାର ଆଡେ ବସଛୁ ଟିକେ ବର୍ଷା ହଉଚି ତ।
ଆ ବର୍ଷା ହଉଚି ଆପଣ ହାଡେ ଆ କମୁଚି କଁ? ଆ ଆମ ଆଡେ ତ ରେସ୍ ରହୁନି ଧୀରେ ଧୀରେ ଟିକେ ହଉଚି କି?
ଏ ଆମର ବି ସେଇଭଳିଆ ଝିପ୍ ଝିପ୍ ଟିକେ ଟିକେ ହଉଚି ଆଉ।
ଆଜ୍ଞା ଏ ଆପଣ ଚାଷ କିଛି କରନ୍ତି?
ଆଜ୍ଞା ହଁ ଚାଷ ଏବେ ଆମର ଧାନ ରୁଆପୋତା ସବୁ। ଏବେ ତ ତଳା ପକେଇଚନ୍ତି।
ଏ ଯେବେ ସେଇ ଯୋଉ ଏ ଆମ ଆଡେ ତ ଆଜ୍ଞା ଧାନ ଏବେ ତଳା ହେଇକି ଦି ଚାରି ଜଣ ଲୋକ ମାଇଲେଣି। ଆଜ୍ଞା ଏ ଆମର ତ ଏବେ ଦି ଚାରି ଜଣ ଲୋକ ତଳା ମାଇଲେଣି।
ଆଜ୍ଞା ଆଜ୍ଞା ଆମ ଆଡେ ଏବେ ତଳି ପଡିଛି ୟା ପରେ ଚେ
ଆ କମିତି କଣ ଧାନ ଚାଷ ହୁଏ ଆପଣ ଜାଣିଚନ୍ତି? ହାଲୋ।
ଆଜ୍ଞା କଁ କହିଲେ?
ଆଜ୍ଞା ଆପଣ ଆଡେ କଁ ଧାନ ଚାଷ ହୁଏ ଆପଣ ଜାଣିଚନ୍ତି?
ଜତି ଧା
ଜାନଚନ୍ତି କେବେ?
ଆଜ୍ଞା ହଁ ଏବେ ତ ତଳି ପଡିଚି ୟା ପରେ ତଳି ହବ ତାପରେ ତାପରେ ଆମର ଚାଷ ବିଲ ଚାଷ କରିବେ ଯଉଁ କାଦୁଆ କର କରନ୍ତି ତାପରେ ତଳି ମରା ଯିବ ତାପରେ
ଏ ଆପଣଙ୍କ ଆଡେ ମାଛ ଚାଷ କମିତି କଁ କରନ୍ତି ଆପଣ ଜାଣିଚନ୍ତି?
ଆଜ୍ଞା ତାଫ୍ ଆଜ୍ଞା ତାପରେ ଆମର ତଳି ପକାଯାଏ।
ଆଜ୍ଞା।
ଆଜ୍ଞା ତାପରେ ଟିକେ ଟିକେ ତଳି ହେଲା ବେଳକୁ ଆଜ୍ଞା ଆମର ଯୋଉ ପୋକ ହୁଅନ୍ତି। ତଳି ତଳି ମାନଙ୍କରେ। ଆଜ୍ଞା ତାପରେ ସାର ପକାନ୍ତି।
ଏ ଆପଣ ଆଡେ ମାଛ ଚାଷ କେମିତି କଣ ହୁଏ ଆପଣ ଜାଣି
ଆଜ୍ଞା।
କଁ କହିଲେ।
ହେ।
ହ୍ୟାଲୋ।
ଏ ଆପଣଙ୍କ ଅଡେ ମାଛ ତ। ଏଇ ଆପଣ ଆଡେ ମାଛ ଚାଷ କରୁ ଜାଣିଛନ୍ତି।
ଆଜ୍ଞା ଆପଣଙ୍କ ଚାସ।
ଆଜ୍ଞା।
ଆଜ୍ଞା ଆପଣ ଆଗେ ଚାଷ ବିଷୟରେ ଶୁଣି ସାରନ୍ତୁ ତାପରେ ଆମେ କଥା ହେବା ମାଛ ଚାଷ କେମିତି କରାଯାଏ।
ଆଜ୍ଞା।
ଆଜ୍ଞା ଆଜ୍ଞା ଆମ ତାପରେ ଯେତେବେଳେ ଧାନ ହୋଇଇଯାଏ। ଆଜ୍ଞା ଆମେ ତାପରେ ଆମେ ଯାଉ ଧାନ କାଟି କଟିବା ପାଇଁ ଧାନ କାଟିକି ଆଣି ଘରେ ରଖୁ ତାପରେ ଆମର। ମଳା ଯାଏ ଯୋଉ କୁହନ୍ତି ଧାନ ବାହାର କରନ୍ତି।
ଆଜ୍ଞା।
ଟ୍ରାକ୍ଟର ରେ ମଳନ୍ତି ନହେଲେ ଆପଣଙ୍କର ଯୋଉ ଠେସର ଥାଏ ଗାଡି।
ଆଜ୍ଞା ଏ ଆପଣଙ୍କ ଟ୍ରାକ୍ଟର ଅଛି।
ହୁଁ। ହ ହ।
ଆପଣଙ୍କ ଟ୍ରାକ୍ଟର ଅଛି।
ଆଜ୍ଞା ହଁ ଟ୍ରାକ୍ଟର ଥିଲା ଆମର ଆମେ ସେଟା ବିକିଦେଲୁ। ଏବେନାହିଁ ଟ୍ରାକ୍ଟର।
ଆଜ୍ଞା ଆଜ୍ଞା ଆମରତ ନାହିଁ ଆମ ଗାଁ ପାଖା ପାଖିରେ ଅଛି। ଏ ଆପଣ ଘଣ ରୋଷେଇ ଜାଣିଛନ୍ତି ରୋଷେଇବାଦରେ କିଛି କୁହନ୍ତୁ।
ଆଜ୍ଞା ହଁ କଣ ଚିକେନ୍ ରୋଷେଇ ନା
ଆଜ୍ଞା ସେଇବିଷୟରେ କିଛି କହୁନ୍ତୁ।
ଆଜ୍ଞା ଚିକେନ୍ କଣ?
ଏମାନେ ମାଛ ଟା କେମିତି କଣ କରନ୍ତି ମାଂସ ତରକାରୀ କରିଜାଣିଛନ୍ତି।
ଆଜ୍ଞା।
ଏ ମାଂସ ତରକାରୀ କରି ଜାଣିଛନ୍ତି। ହ୍ୟାଲୋ। ହ୍ୟାଲୋ।
ପାସ।
ହ୍ୟାଲୋ। ହ୍ୟାଲୋ।
ଆଜ୍ଞା।
ଏ ଆପଣ ଅଣ୍ଡା ତକାରୀକରି ଯାଣିଛନ୍ତି।
ଆଜ୍ଞା କଁ କହିଲେ।
ଆଜ୍ଞା ଅଣ୍ଡା ତରକାରୀ କରି ଆଣିଛନ୍ତି।
ଆଜ୍ଞା ହଁ।
ଆ ଆଉ ଆଜି କଣ ଖାଇଦଥିଲେ ଚିଙ୍ଗୁଡ଼ି ତରକାରୀ ନା ଆଉ କିଛି ଖାଇ ଥିଲେ।
ଆଜ୍ଞା କଣ କହିଲେ?
ଏଇ ଆଜି ଚିଙ୍ଗୁଡି ତରକାରୀ ଖାଇଥିଲେ ନା ଆଉ କିଛି ଖାଇଥିଲେ।
ଆଜି।
ଆଜ୍ଞା ଆ କେମିତି କଣ କରିଥିଲେ କହିପାରିବେ ତା ବିଷୟରେ?
ଏୟା ଫାସ୍ ତ ଆପଣ ଚିଙ୍ଗୁଡି ଯୋଉ ବଡ ଚିଙ୍ଗୁଡି ଥାଏ କି ଛୋଟ ଚିଙ୍ଗୁଡି ଥାଏ ଆପଣ ତ ଆଗେ ସଫା କରିଦେବେ।
ଆଜ୍ଞା।
ଆଜ୍ଞା ମୁଁ ଛୋଟ ଚିଙ୍ଗୁଡି କହିବି ନା ଅମ ବଡ ଚିଙ୍ଗୁଡି କହି
ଆଜ୍ଞା ବଡ ବିଷୟରେ କୁହନ୍ତୁ।
ଆଜ୍ଞା ବଡ ଚିଙ୍ଗୁଡି ଆଣିବେ ଆପଣ ମଝିରୁ କାଟିଦେବେ ତାର ଯୋଉ ପି ତ ଯୋଉ ଥାଏ ସେଇଟାକୁ ଖୋଲିଦେବେ।
ଆଜ୍ଞା।
ଆଉ ଭା ଆପଣ ଟିକେ ହଳଦୀ ପକେଇକି ଭାଜିଦେବେ।
ଆଜ୍ଞା।
ଭାଜି ଦେଇକି ସାଇଡ଼୍ କରି ରଖିଦେବେ। ତାପରେ ଆପଣ ଗୋଟେ କଡେଇ ନେବେ ତେଲ ପକ ପକେଇବେ। ତାପରେ ଗୋଟା ମସଲା ପକେଇବେ ତାପରେ ପିଆଜ ପକେଇବେ।
ଆଜ୍ଞା।
ପିଆଜ ଟାକୁ ଭାଜିବେ। ଯେତେବେଳେ ପିଆଜ ହେଇଯିବ ତାପରେ ଅଦା ରସୁଣ ପେଷ୍ଟେ ପକେଇବେ।
ଆଜ୍ଞା।
ତାପରେ ବିଲାତି ପକେଇବେ।
ଆଜ୍ଞା।
ଏୟା, ତାପରେ ବିଲାତି ପକେଇଲା ପରେ ତାପରେ ଆପଣ ଟିକେ ମସଲା ଟାକୁ ଟିକେ କଷିଦେବେ।
ଆଜ୍ଞା।
ଆଜ୍ଞା କଷି ଦେଇକି ତାପରେ ଚିଙ୍ଗୁଡି ପକେଇବେ।
ଆଜ୍ଞା।
ଆଜ୍ଞା ଚିଙ୍ଗୁଡ ଟା ଯେତେବେଳେ ଦେଖିବେ ହେଇ ଆସିଲା ଯେତେବେଳେ ଫୁ ଟିବ ଆପଣ ପାଣି ଦେବେ, ଆପଣଙ୍କ ଅନୁସାରେ। ଏ ପାଣି ଦେଇକି
ଆଜ୍ଞା। ଏ ପାଣି ପରେ ଆପଣ କଣ ପକାନ୍ତି? ପାଣି ଦେଇ ସାରିଲା ପରେ?
ପାଣି ଦେଇ ସାରିଲା ପରେ ଆଜ୍ଞା ଟିକେ ଘୋଡ଼େଇ ଦେବେ। ଟିକେ ଫୁଟିବା ପର୍ଯ୍ୟନ୍ତ ତାପରେ ଗରମ ମସଲା କି ଆପଣଙ୍କର ଫିସ୍ ମସଲା ଯଦି ପକେଇବେ ପକେଇବେ।
ଆଜ୍ଞା ଆଜ୍ଞା।
ତା ପରେ ଧଣିଆ ପତ୍ର ପକେଇକି ଗାର୍ନିସିଂ କରିଦେବେ।
ଆଜ୍ଞ ଏ ଗାର୍ନିସିଂ ଟା କେମିତି କଣ ହୁଏ ଜାଣିଚନ୍ତି?
ଆଜ୍ଞା?
ଏ ଯୋଉ ଗାର୍ନିସିଂ ଟା କେମିତି କଣ ହୁଏ ଜାଣିଚନ୍ତି?
ଗାର୍ନିସିଂ?
ଆଜ୍ଞା। ହାଲୋ।
ଆଜ୍ଞା କଣ ଆପଣଙ୍କ ଅନୁସା ଆପଣ ଯେମିତି କରିପାରିବେ। ଧଣିଆ ପତ୍ର କାଟିକି ଚୁନ ଚୁନ କରିକି ଉପରେ ପକେଇ
ଆଜ୍ଞା। ଆଜ୍ଞା ସାଲାଡ କରି ଜାଣିଚନ୍ତି ଆପଣ?
ଆଜ୍ଞା?
ଯୋଉ ସାଲାଡ କରି ଜାଣିଚନ୍ତି ଆପଣ?
ଆଜ୍ଞା ହଁ ସାଲାଡ କରି ଜାଣିଚି।
ଆଉ କମୁଛି କଣ କେ କହିବେ।
ଆଜ୍ଞା।
ଆ କେମିତି କଣ ହୁଏ କହିବେ ସାଲଟ?
ଆଜ୍ଞା ଏ ସାଲାଡ଼ ଆପଣ କାକୁଡ଼ି କାଟିଦେବେ। ଛୋଟ ଛୋଟ ପିସ୍ କରିକି ଗାଜର କାଟିଦେବେ।
ଆଜ୍ଞ ଆଜ୍ଞା ଏ ଯୋଉ ଲଙ୍କା ପକାଉ। ଆଜ୍ଞା।
ଆଜ୍ଞା। ଆଜ୍ଞା ହଁ ଲଙ୍କା ବି ପକାଯାଏ। ତାପରେ ବିଲାତି ବି ଆପଣ ଚାହିଁଲେ କାଟିକି ପକେଇ ପାରିବେ। ଆଜ୍ଞା ହଁ ଦହି ପଡେ।
କେମିତି କଣ ଦହି ଆଜ୍ଞା କରନ୍ତି ଆପଣ? ମାନେ ବାହାରୁ ଆଣନ୍ତି ନା ଆପଣ ଘରେ ଦହି ଥାଏ?
ଆଜ୍ଞା ନା ନା ଆମେ ବାହାରୁ କିଣିକି ଆଣୁ।
ଆଜ୍ଞା ଏ ମାନେ ବଜାର ଆଡୁ କିଣି ଆଣିଥିବେ।
ଆଜ୍ଞା ଆମ ଗାଁ ପାଖରେ ଗୋଟେ ବଜାର ଅଛି।
ଆପଣ ହାଡେ ରଥଯାତ୍ରା ହୁଏ?
ଏ ହଁ ରଥଯାତ୍ରା ପାଖ ଗାଁ ରେ ହୁଏ।
ଆଜ୍ଞା କେମିତି କଣ ହୁଏ, କହିପାରିବେ କି ରଥଯାତ୍ରା ବିଷୟରେ?
ଏ ରଥଯାତ୍ରା ତ
ଏମାନେ ତ ଫାଷ୍ଟେ ହଁ ରଥ ରେ ଦୌଡି ବନ୍ଧା ହେଇଥିବ ତ, ଚାରିଟା ବେଳେ ଆଁ ଏ ରଥ ଟଣା ହୁଏ ମୁଁ ଶୁଣିଚି।
ଆଜ୍ଞା ହଁ ଚାରିଟା ବେଳେ ହିଁ ରଥ ଟଣାଯାଏ।
ଆପଣ ଜାଣିନ୍ତି ରଥ ବୁଲିତେ ର
ଆଜ୍ଞା ହଁ ଆମେ ଯାଉ ଆମ ଗାଁ ପାଖରେ ରଥ ଟାଣିବା ପାଇଁ।
ଆଜ୍ଞା କେବେ ଟାଣିଛନ୍ତି ସେ ଦୌଡିରେ?
ଆଜ୍ଞା ହଁ ଟାଣିଚି।
ଆଜ୍ଞା ଆପଣ ଆଡେ ଯାତ୍ରା କଣ ପଡେ ଯେମିତି? ନା ବାଲିଯାତ୍ରା ଜାଗର ଯାତ୍ରା ନା ଆଉ କିଛି ଯାତ୍ରା ପଡେ?
ଆଜ୍ଞା ହଁ ଆମ ଗାଁ ଆଡେ ପାଖରେ ହୁଏ ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରେ ସେ ପରେ।
ଆଜ୍ଞା। କୁମିତି କଣ ସେ ଯାତ୍ରା ବିଷୟରେ କହିପାରିବେ ମାନେ କଣ ଦୋଳି ପଡେ?
ଆଜ୍ଞା ବାହା ଆଜ୍ଞା ବାହାରୁ, ବାହାରୁ ଯାହା ଦୋକାନ ଫୋକାନ ଆସେ ସେ ସେଠି ପଡେ ବଡ ଦୋକାନ, ଆଉ ଦଳି ଆମର ଯୋଉ ବଡ ବଡ ଦୋଳି ଥାଏ ରାମ ଦୋଳି। ବ୍ରେକ୍ଡ୍ୟାନ୍ସ ଦୋଳି ବେଲୁନୁ ଦୋଳି।
ଆପଣ ସହରରୁ ନା ଗାଁ ରୁ କୋଉଚନ୍ତି?
ଆଜ୍ଞା ଆମେ ଆମର ସହର ପାଖରେ ଅଛି ଗାଁ ବି ଅଛି। ଆମେ କିନ୍ତୁ ଗାଁ ପାଖରେ।
ଆଜ୍ଞା ସହର ରେ ଆପଣଙ୍କୁ କଣ ଭଲ ଲାଗେ, ମାନେ କୋଉ ଖାଦ୍ୟ ଭଲ ଲାଗେ? ନା କିଛି ଏ ପିକ୍ନିକ ଜାଗା ସବୁ ଭଲ ଲାଗେ? ଆଜ୍ଞା।
ଆଜ୍ଞା।
ଆପଣ ସହରରେ ମାନେ କୋଉ ଜାଗା ଟା ଭଲ ଲାଗେ ମାନେ ଆଁ ସେଇ ପିକନିକ ସବୁ ଯେତୀକି ଜାଗା ଅଛି ସେ ଏଇରା ସବୁ ଭଲାଗେ ନା କିଛି ଖାଦ୍ଯ ବାହାର ଖାଦ୍ୟ ଭଲ ଲାଗେ।
ଆଜ୍ଞା ବାହାର ଖାଦ୍ଯ ବି ଭଲ ଲାଗେ। ଆମେ ଏବେ ସହରକୁ ଗଲେ ଏମିତି ଆମର ପୁରୀ ଯୋଉ ମନ୍ଦିର ଯାଆନ୍ତି।
ଆଜ୍ଞା ଆଜ୍ଞା।
ଆଜ୍ଞା ପୁରୀ ମନ୍ଦିର ଆମେ ଯାଉ ବୁଲେଇବା ପାଇଁ। ତ ସେଠୁ ନନ୍ଦନକାନନ ବି ଯାଉ ଆହୁରି ଏମିତି ବହୁତ ଜାଗା ଅଛି।
ଆଜ୍ଞା ସେ ଯୋଉ ପୁରୀ ପାଖରେ ବଧେ ନନ୍ଦ କାନ୍ଦନ।
ଆଜ୍ଞା ନା ନା ପୁରୀ ରହିବ ଦୁରିଆ ବାଟ। ଏ ନନ୍ଦନକାନନ ଆମ ଭୁବନେଶ୍ୱର।
ଆଜ୍ଞା। ଆ କେବେ ଯାଇଚନ୍ତି ନନ୍ଦନ କାନନ କୁ?
ଆଜ୍ଞା ହଁ ବୋ ହବ ଦି
ତା ମାନେ ସେଇଠି ତ କିଛି ପଶୁ, ପକ୍ଷୀ ଦେଖିଥିବେ। କୋଉ ପଶୁ, ପକ୍ଷୀ ଦେଖିଛନ୍ତି କହିପାରିବେ?
ଆଜ୍ଞା। ହଁ ବହୁତ ପଶୁ, ପକ୍ଷୀ ଅଛନ୍ତି।
ଉଁ ତାଙ୍କ ସବୁ ନାଁ କହିପାରିବେ?
ଆଜ୍ଞା। ହଁ ବାଘ, ଭାଲୁ, ସିଂଘ, ହାତୀ।
ଆଜ୍ଞା। ଆଉ କିଛି ପକ୍ଷୀ ଆଜ୍ଞା ଯେମିତି ମୟୂର।
ଆଜ୍ଞା ହଁ ମୟୂର ଥାଏ, ଶୁଆ, ସାରି, ଏମୁ ପକ୍ଷୀ ଗୋଟେ ଥାଏ ଗୋଟେ ଡୋଡୋ ପକ୍ଷୀ ଥାଏ।
ଆଜ୍ଞା ଏଁ ଦେଖିଛନ୍ତି ଡୋଡୋ ପକ୍ଷୀ।
ଆଜ୍ଞା ହଁ ଆମେ।
ଆଜ୍ଞା।
ଆନା କୁଣ୍ଡା ବି ଥାଏ ସେଠାରେ। ଆଉ ଆପଣ ହିପୋପଟାମସ ଜାଣିଥିବେ ଆଜ୍ଞା।
ଆ ହାତୀ କେବେ ଦେଖିଚନ୍ତି ନନ୍ଦ କାନ୍ଦନରେ?
ଆଜ୍ଞା ହାତୀ ଦେଖୁଛୁ ଏଇ ଏଥର ପା ଆମ ଗାଁ ପାଖରେ ହାତୀ ପଶିଯାଇଥିଲା ଗାଁରେ।
ଆଜ୍ଞା ମାନେ ବର୍ଷା ଦିନିଆ ନା ଆଜ୍ଞା ଖରା ଦିନେ।
ଆଜ୍ଞା।
ଏଁ ବର୍ଷା ଦିନିଆ ନା ଖରା ଦିନିଆ।
ଆଜ୍ଞା ଏଇ ହବ। ଆଜ୍ଞା ଶୀ-ଶୀତ ଦିନିଆ ବେଳକୁ ହବ ପାଖ ପାଖି ବୋଧେ। ହଉ ଆଜ୍ଞା ରଖୁଛି ନମସ୍କାର।